ହାଲୋ। ନା କିଛି କରୁନି ଏଇ ଏ- ବୁଲୁଚି ଟିକେ। ଛା
ଉଁ ହୁଁ ହୁଁ ଆଛା ଭଲ ପବନ ଟିକେ ହଉଥିବ ଆଉ ନାଇଁ କି
ପବନ ହଉନି ଖାଲି ପାଗ ତ ଥଣ୍ଡା ଅଛି ଯେ ହଁ ପାଗ ଥଣ୍ଡା ଅଛି ଯେ ଭଲ ଲାଗୁଚି ଆଜି ବର୍ଷା ହେଇଚି ତ ୟାଡେ।
ଓହୋ ଆରେ ତମର ସେପଟେ ପୋକ ହଉଚନ୍ତି କି ନାଇଁ ଘରେ?
ପୋକ ମାନେ କଣ ସେ ଯଉ ଛୋଡି ପୋକ।
ଝଡି ପୋକ ନୁହଁରେ ଏଇ ଯଉ କଁ କହିଲୁ ଏଇ ଯଉ କ୍ଷେତ ଯାକ ବୁଲେନି ପୋକ ତାପରେ ଗୋଟେ ଗୋଟେ ପୋକ ଚ ଗୋଟେ ଝଣ୍ଟିକା ଭଳିଆ ଦେଖାଯାଏ ଝଣ୍ଟିକାର ଛୋଟ ସାଇଜ୍।
ହଁ ହଁ ଜାଣିଚି ସେଟା ଲାଗିକି ମୋ ଫୁଲ ଗଛରେ ଲାଗି ମ ଫୁଲ ଗଛ ଖାଇ ଦଉଚନ୍ତି ସେ ଦି ଯାକ ପୋକ ଯାକ।
କହନା କାଲି ମୋ ରୁମ୍ ରେ ଏତେ ପୋକ ଯେ ପୋକ ଯେ ପୋକ ମୁଣ୍ଡ ଖରାପ୍ ପୋକ।
ନା ନା ଏପଟେ ତ ପୋକ ହୋଉନାହାନ୍ତି।
କୁଆଡୁ ନା ନା ମୁଁ ଯଉଠି ରହୁଚି ନା ଏଠି ବହୁତ୍ ପୋକ। ମାନେ କଁ କହିଲୁ ଖାଲି ଗୋଟେ ବୋଲି ନୁହଁ ବହୁତ ଭେରାଇଟି ପୋକ ପୁରା।
ଓହୋ ଭେରାଇଟି ପୋକ ଯାକ ଅଛନ୍ତି ତାହେଲେ।
ହଁ ଆଉ ତାପରେ ସେ ଯୋଉ ଭଅ଼ଁରର ଛୋଟ ସାଇଜ ହେଲା ସେ ତ ବହୁତ। ଆଉ ତାପରେ ସେଇ ପୋକ ଯାଗ ଯୋଉ ଝିଣ୍ଟିକା ଭଳିଆ ଯୋଉ ଡେଇଁଡେଇଁ ପଳେଇବେ ସେଇଗୁଡାକ ବି ଆଉ
ସେ ଯାକ ଏଇଠି ମୋ ଗଛ ପାଖରେ ଗଛରେ ଫୁଲ ଗଛ ଯାକ ଲଗେଇଚି। ସେଠି ହେଇକି ସବୁ ତାର କଢ ଯାକ ଖାଇ ଦଉଚନ୍ତି।
ଏ ହେ କଣ ଗୋଟେ ସ୍ପ୍ରେ ଫ୍ରେ ମାରୁନୁ।
ଉଁ ଆପଣ ପୁ କଢ ଯାକ ହେଇଚି ନା କଅଣ ମେଡିସିନ ପକେଇଲେ ପୁଣି ହିଁ ଗଛ ଯାକ ମରିଯିବେ ବୋଲି ଡର ଲାଗୁଚି। ସବୁ କଢ ଧରିକି ଅଛି ଏବେ।
ହଁ ହଁ ହଁ ଆରେ କଁ କହୁଥିଲି କାଲି ମତେ ଆଜି ମ ଆଜି ଗୋଟେ ଭିଡିଓ ଦେଖ ଦେଖୁଥିଲି ଯେ ଜିଲାପି ଭିଡିଓ ଦେଖିଲିମତେ ଟିକେ ଇଛା ହେଲା ଖାଇଆକୁ। ହେଲେ ମୁଁ ତ ବେଶୀ ଖାଇ ପାରିବିନି ମତେ ଟିକେ ବନେଇବାକୁ ଇଛା ହେଲା କିନ୍ତୁ ମୁଁ କେବେ ବନେଇ ହିଁ ନାହିଁ ତୁ ତୁ ବନୋଉ କେମିତି କଁ ବନଉଚୁ କହ ତ?
ଝିଲାପି ଜିଲାପି ତ ମୁଁ ଏ ଆ ଏବେ ବନେଇନି ବହୁତ ଦିନ ଆଗୁରୁ ବନେଇଥିଲି। ସେ ମଇଦାକୁ ହଁ ମଇଦା ମଇଦା କୁ ଉଁ କଣ ଦହି ମିଶେଇକି ଟିକେ ରଖାଯାଏ ମାନେ ଦି ଦିନି। ଦହି ନ ମିଶେଇବ ବୋଲି ତିନି ଦିନି ଦହି ନ ମିଶେଇଲେ ତିନି ଦିନି ସେ ହଁ ହଁ।
ଏତେ ଦିନ?
ଗୋଳି ହଁ ମାନେ ସେଟା ଟିକେ ଖଟାଳିଆ, ଖଟାଳିଆ ଟିକେ ହବ। ଖଟାଳିଆ ହେଲେ ହିଁ ତାର ସେଟା ଠିକ ସେ ହବ।
ସତରେ ଯୋଉଗୁଡାକ ହୋଟେଲ ରେ ବନା ହଉଛି, ସେଗୁଡାକ ଏତେ ଦିନି ଲେଖାଏଁ ବତୁରେଇକି ସେମାନେ ରଖୁଥିବେ?
ନା, ସେମାନେ କଣ କରୁଚନ୍ତି ମୁଁ ଏବେ ଏବେ ଗୋଟେ ଆମର ବାହାଘର ଥିଲା ସେଇଠୁ ସେଥିପାଇଁ ଜିଲାପି ଆଣିବାକୁ ଯାଇଥିଲି। ହେଁ ଏ ଆମ ପାଖରେ।
ହୁଁ।
ସେଇଟି ଉଁ ସେଇଠି ଉଁ ତାଙ୍କୁ ମୁଁ ପଚାରିଲି କି ତମ ସବୁ ବେଳେ ତିନି ଦିନି ଯାଏ ରଖୁ କେତେ ଦିନି କରୁଚ ବୋଲି କହିଲି ସେ କହିଲେ କି ତିନି ଦିନିରେ ଏଇଟା ମାନେ ତାର ଠିକ୍ ହବ। ଏଁ କିନ୍ତୁ ଆମେ ସବୁବେଳେ ତ ଏତେ ଦିନି ରଖିପାରିବୁନୁ ସେଥିପାଇଁ ଯୋଉ ଟିକେ ବଳିଥିବ ସେଇଟା ରଖିଦେଇ ଥାଉଚନ୍ତି ଆଉ ତା ପରଦିନ ଯୋଉ ସେମାନେ ଗୋଳେଇକି ରଖିବେ ସେଇଠି ମିଶେଇକି ରଖିଦଉଚନ୍ତି। ବୋଲେ ସେଇଟା ସେମତି ହିଁ ହେଇଯାଉଚି ମାନେ ଯେମତି ଦହି ଟିକିଏ ଥିଲେ ସେଇଟା କ୍ଷୀରରେ ପକେଇଲେ ଯେମତି ଦହି ହେଇଯାଏ ସେମତି କରୁଚନ୍ତି ଆଉ।
ହଁ ହଁ ହଁ ତାପରେ?
ହଁ ତାପରେ ଉଁ ତାପରେ ସେଇଠି ତମେ ଯାହା ଲୁଣ ଟିକେ ଏମତି ସ୍ଵାଦ ଅନୁସାରେ ଯାହା ଲୁଣ ପକାଯାଏ। ତାପରେ ତ ତାକୁ ତେଲରେ ଛାଣିକି ତେଲରେ ଛାଣିକି ହିଁ ହଁ।
ଆଚ୍ଛା ଆଚ୍ଛା।
ଉଁ ତେଲରେ ଛାଣିକି ଉଁ ସେଇଟା ତମେ ଇଁ ନଡିଆ ସଢେଇ ହୁଏ ହଁ ହଁ ସାଙ୍ଗେ ସାଙ୍ଗେ ଯଦି ତମେ କାଢି କି ବୁଡେଇଦବ ତ ଶିରା ଜଲଦି ଟାଣି ନବ ଲେ ଟିକିଏ ଥଣ୍ଡା ହେଇଗଲେ ପୁଣି ଶିରା ସେତେ ଯଦି ଟାଣିବନି।
ଓହୋ ହୋ ଆଚ୍ଛା। ମୋ ପାଖେରେ ଅଳ୍ପ ମଇଦା ଅଛି ଭାବୁଚି ମୁଁ ଟିକେ ବନେଇବି। ସେ ତିନି ଦିନ ନ ହେଇକି ଗୋଟେ ଦିନରେ ବନେଇବାର କିଛି ମାନେ ତାର ନାହିଁ ସୁବିଧା?
ହି ଦହି ଦହି ପକେଇଲେ ହବ ଦହି ପକେଇଲେ ହବ। ହୁଁ ମାନେ ଖଟା ଜିନିଷ ଯାହାବି ତମେ ଟିକେ ପ କେଇବ ଯଦି
ହଁ ହଁ ହଁ ଇନୋ ପକେଇଲେ ହବ?
ହବ ଭଳିଆ ଲାଗୁଚି ମୁଁ ତ କେବେ ଇନୋ ପକେଇକି କରିନି ମୁଁ ଯେବେ କରିଥିଲି ଏ ସେବେ ଉଁ କଣ ପକେଇନି ମୁଁ ପକେଇ ନଥିଲି ମୁଁ ପ ସେଇ ଦି ଦିନି ବୋଧେ ରଖିଥିଲି।
ଓହୋ ହଁ ହଁ ଏ ମୁଁ ଟିକେ ଟ୍ରାଏ କରିବି ମତେ ଟିକେ ମାନେ ମନ ଟା ରହିଚି ସେ ଯୋଉ ଦେଖିଥିଲି ସେଠି ମନଟା ରହିଚି ମୋ ପାଖେରେ ମଇଦା ବି ଅଛି ଦହି ବି ଅଛି ଟିକେ ବନେଇବି ଭାବୁଚି ମୁଁ। ଭଲ ଇଚ୍ଛା ହଉଚି ବେଶୀ ବନେଇବିନି ଦୁଇ ତିନିଟା।
କରି ହଁ ହଁ ଏବେ ରାତିରେ କରିକି ରଖିଦିଅ ନହେଲେ ସକାଳେ ବନେଇଦବ।
ହୁଁ ହୁଁ ହଁ ହବ ଯେ।
ଗୋଳେଇକି ରଖି ଦେଇଥିବ। ସାଙ୍ଗେ ସାଙ୍ଗେ ହବନି କେତେ ଟାଇମ ତାକୁ ରଖିବାକୁ ପଡିବ।
ଓହୋ ହଉ ଆଉ ଯୋଉ ସେଇ ଯଉ ଯୋଉ ଗୋଟେ ଯୋଉ ତୁ କାନ୍ତି ପିଠା ବନଉ ସେଇଟା କେମିତି ବନଉ
କାନ୍ତି ପିଠା କୁ ବନେଇବା ପାଇଁ ଅରୁଆ ଚାଉଳ ଆଉ ମୁଗ ମୁଗ ଡାଲି ଯୋ ଆମେ ଖାଉ। ତାକୁ ରାତିରୁ ବତୁରେ ହେଇକି ରଖିଦେବ। ହଁ ଆଉ
ହଁ
ଉ ରାତିରେ ବତୁୁରକି ରଖିଦେଇଥିବ ସକାଳକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ଏଁ ସେଥିରେ ଶି ଶିରା ଯେମିତି କରାଯାଏ। ଚିନିରେ ଚିନି ପକେଇକି ପାଣିରେ। ସେମିତି ବନେଇକି ସେଇଠି ଯୋଉ ମୁଗ ଆଉ ଚାଉଳ ଚୁ ଚାଉଳ ଅରୁଆ ଚାଉଳ ଓ ଗ୍ରାଇଣ୍ଡ ବଟା ହେଇକି ରଖା ହେଇଥିବ। ତାକୁ ପକେଇକି ସେଇଟା ଯନ୍ତଣୀ ଟାଇପ ର କରାଯାଏ। ତାପରେ ତାକୁ ଉଁ ଥଣ୍ଡା କରିକି ରଖିକି ସେଟା ପୁରା କିଛି ସମୟ ଏମିତି ଥାଳି ହବ